ସାଙ୍ଗ ଏ ବସିଚି ବିଲରେ ଆଉ।
ବିଲରେ?
ହଁ।
କାହିଁକି?
ଏ ବିଲରେ ବସିଛି ଟିକେ ଇଏ କରି
ପବନ ଦୋଉଚି?
ଆଁ।
ପବନ ଦୋଉଚି?
ହଁ ଗରମ ଯାହା ହୋଉଚି କହନା କହନା। ପୁରା ମୁଣ୍ଡ ଖରାପ ହେଇଗଲାଣି। ନା ବର୍ଷା ଉଠେଇକି ଆସିଥିଲା ପଳେଇଲା।
ଏ ଆମ ଆଡେ ଉଠେଇଚି ବୋହୁତ ଜୋରରେ।
ସ ଏତେ ଦେଖିକି ଇଏ ହୋଉଚି ଯେ
ହଁ ବର୍ଷା ଗରମକୁ ଦେଖି ଡରି ଯାଉଚି।
ହଁ ହଁ ବା।
ଆଉ
କଣ ଖାଇଥିଲୁ? ନା ଗୋଟେ ସାଙ୍ଗ ଅଛି ସେ ଆଉ ମୁଁ
ଦି ଜଣ?
ହୁଁ।
ମୁଁ ଖାଇଥିଲି ଭାତ ପୋଟଳ ଭଜା ମିଶ୍ଚର ଡାଲି।
ଆଉ ତୁ କଣ ଖାଇଥିଲୁ?
ମୁଁ ଖାଇଥିଲି ବିରିୟାନୀ ଖଟା ଦହି ସଲାଡ଼।
କୋଉ ଖୁସିରେ ବିରିୟାନୀ ଆଜି?
ଆଜି ମ୍ୟାରେଜ ଥିଲା ପା ଜଣେ ଭାଇଙ୍କର ମ୍ୟାରେଜ ଥିଲା।
ହଁ ହଁ ଆ ଆଚ୍ଛା ତୁ ହଳଦୀ ଫଟୋ ପଠେଇଥିଲୁ ତୁ ଷ୍ଟୋରି ପକେଇଥିଲୁ ଦେଖିଛି,
ଅହ।
ଆଉ। ସାଙ୍ଗ କଣ କରୁଚୁ ବିଲରେ କଣ କରୁଚୁ?
ଏଇବା ବିଲରେ ଗରମ ପା ଗରମ ହୋଉଚି ସେଇଥିପାଇଁ ବସଚି। ନହେଲେ ମୁଁ ପଲେଇଥାନ୍ତି।
ତମ ଘର ପାଖରେ ବିଲ ନା ଦୂରରେ?
ପାଖରେ ଲୋ।
ପାହାଡ ମାଆଡ ଅଛି କି ତମ ସେଇଠି?
ଇଲୋ ନାଲୋ।
ଖାଲି ବିଲ
ହୁଁ।
ଆଚ୍ଛା।
ଆଉ
ଉଁ
ଆଉ ରଜ ପ୍ରି
ଆଉ ତୁ କହ? ରଜ ରଜ ରୁ କୁଆଡ଼େ ଯିବି ଲୋ କିଛି ଭାବୁନି ଭାବିନି।
କିଛି ବୁଲାବୁଲି କରିବୁନୁ।
ନାଁ
କାଇଁ ଡ୍ରେସ୍ ମେସ ହେଇସାରଲାଣି?
ନା କରିନି ତୁ ଦବୁ ଯଦି ତୋ ଭଲ ହବ।
ଉୁଁ ମୁଁ ନିଜର କରିନି ତତେ ଦୋଉଚି।
କରିନୁ?
ନା ବା ଏପଯ୍ୟନ୍ତ କରିନି କବାକ ମାଗିବାକୁ ଭଲ ଲାଗୁନି ମନରୁ କାଢିକି ଦେଲେ ଯଦି ଦେବେ ନହେଲେ ଦିଦି ତାର କରିବ। ଏ ହଁ। ହେ ହେ ହେ ମୋର କିଏ ମାଗିବ।
ଇରେ ଯାଆ ହୋଉଚି
ଦିଦି ହେ ନା ଦିଦି ଅଛି ଦିଦି ଦବ ଦିଦି ହେ ଅଛି।
ଅହ ଓହୋ
ଏ ସିଏ ସେଠୁ ତାର ନେଇ ଆସିବନି ନନେଲେ ମତେ ଡାକିଦବ ମୁଁ ପଲେଇବିନି ଯୋଉ ସ୍ତଲ ଏ ମାଗିଅ କିଏ? ଆଉ ଆଜି ଯାଇଥିଲୁ?
ନା ନା ଯାଇନି ଆଉ କିଏ ଯାଉଚି। ଏ ମାଆଘର ଵା ତତେ କେତେଥର କହିବି ଯାଇଥିଲି।
ହେ ହେ ହୁ ଆଜି ସାରଙ୍କ କ୍ଲାସ ଥିଲା କରିଚୁନା?
ନାଁ କରିନି।
କାଲି କରିବୁ ନା?
କାଲି ସେ ସେଠି ଯିବାକୁ ପଡିବ ଚାଲିଯିବି।
କାଇଁ ନା ତ କାଲିତ ସେଠିକି ଯିବାକୁ ପଡିବନି।
ଏ ଅନଲାଇନରେ ମତେ କରିବା ଭଲ ଲାଗେନା ମତେ ସେଠି କରିବାକୁ ଭଲ ଲାଗେ।
ଆଜ୍ଞା। ହେଠିକି ଯିବାକୁ ଭଲ ଲାଗୁଚି ତତେ ଏଠି ଅନଲାଇନ କରିବାକୁ ଭଲ ଲାଗୁନି।
ନାଁ
ଦେଖିବା କଁ ହଉଚି ତମେ ସବୁ ଯଦି ଯିବ ତାହାଲେ ମୁଁ ବି ଯିବି।
ହୁଁ ମତେ ସେଇ ସାଙ୍ଗସାଥି ହରେ ମଜା ସେଟା ଅଲଗ ଟାଇପର।
ବୁଝିହୋଉନି ହଁ। କିଛି
କଣ ହେଲା?
ବୁଝି ହେଉନି ରେ।
ତୋ ଶବ୍ଦ ଶୁଭୁନି ତୋ ଶବ୍ଦ ଶୁଭୁନି।
ଟିକେ ରଅ।
ହଁ ଲୋ ତୋ ଶବ୍ଦ ଶୁଭୁନି।
ଏବେ ବି ତୋତେ ଶୁଭୁନି?
ଶୁବିଲା।
ମୁଁ କହିଲି ଫୋନ୍ ରେ କିଛି ବୁଝି ହଉନି।
ହଁ ବା ସେଇ ସବୁ ବୁଝି ହଉନି ସେଇଥିପାଇଁ ମୁଁ କାଲି ସେଠି ଯିବି। ହାଲୋ କୁଆଡେ ଗଲ ସାଙ୍ଗ? ହ୍ୟାଲୋ। ସାଙ୍ଗ ହ୍ୟାଲୋ। ହ୍ୟାଲୋ।